ହ୍ୟାଲୋ।
ଆଜ୍ଞା ପ୍ରଣାମ।
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆପଣ ଏବେ କଣ କରିଛନ୍ତି?
ଅଁ ଆସିକି କଲେଜ ଯାଇଥିଲି ଆସିଲି ତ ଖାଇନି ଖାଇବା ଖାଇବି।
ଆଛା।
ଏଁ ଟିକେ ବସିଥିଲି ମୁ କଇଲି ଟିକେ ଯାଏ ଟିଏ ଫୋନ କରିଦଉଚି। ଟିକେ କଥା ହେଇଯିବା ଆଉ ଯାଇଁଲୁ।
ଆପଣ ସକାଳୁ କଣ ଖାଇଥିଲେ?
ଉଁ ଖାଇଥିଲି ଦହିବରା।
ଆଚ୍ଛା।
ଆଉ କିଛି ଖାଇନି ଏବେ ଖାଇବି ଏବେ ତ ଖାଇବି।
ହଉ।
ଆଜ୍ଞା। ଆପଣ?
ମୁଁ ଭାତ ଡାଲି ଭଜା ଖାଇଚି।
ଆଜ୍ଞା। ଆଉ କଣ କରୁଛନ୍ତି ଆପଣ?
ମୁଁ ଏବେ ଖାଇସାରିକି ବସିଛି, ଆଉ ଛାତ ଉପୁରକୁ ଆସିଛି, ଲୁଗାପଟା ନେବା ପାଇଁ ଆଉ।
ଆଜ୍ଞା ଆଜ୍ଞା ଆଉ କଣ ଖବର୍
ସବୁ ଭଲ ଆଉ।
ଆଉ କଣ କରୁଛନ୍ତି ପଢାପଢି କଣ ଚାଲିଛି ନା କଣ ହଉଛି?
ମୋର ଏବେ ଗ୍ରାଜୁଏସନ ସରିଲା ଏବେ ଘରେ ଅଛି ଆଉ ବିଡି ଫିଡି ପାଇଁ ପକଉଛି ଆଉ। ଆପଣ ଏବେ କଣ କରୁଛନ୍ତି?
ମୋର ଗ୍ରାଜୁଏସନ୍ ଚାଲିଛି ଲାଷ୍ଟ୍ ଫାଇନାଲ୍ ଇଅର। ଆଜ୍ଞା।
ଆଜ୍ଞା କୋଷ୍ଟ୍ରେନ୍
ଷ୍ଟିମ୍ ଆମର ଆର୍ଟସ୍
ଆଚ୍ଛା ଅନର୍ସ କଣ?
ଅନର୍ସ ପଲିଟିକାଲ୍ ସାଇନ୍ସ।
ଆଚ୍ଛା
ଆପଣ କଣ ରଖିଥିଲେ?
ମୋର ମ୍ୟାଥ୍
ମ୍ୟାଥ, ସାାଇନ୍ସ, ସାାଇନ୍ସ, ମି ତ
ଆଜ୍ଞା।
ହୁଁ ହୁଁ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ବାପା ମାମା ଭାଇ ଦାଦା ଜେଜେମା ସବୁ।
ଆଚ୍ଛା! ଆପଣଙ୍କ ବାବା କଣ କରନ୍ତି?
ଫାର୍ମର।
ଆଛା ଆପଣଙ୍କ ଘରେ କଣ କଣ ଚାଷ କରାଯାଏ। କହିଲି ଘରେ ବାବା କଣ କଣ ଚାଷ କରନ୍ତି?
ଆମର ଚାଷବାସ ହୁଏ ବାଇଗଣ, ଧାନ, ପୋଟଳ, ଜହ୍ନି। କାକୁଡ଼ି ସବୁ ହୁଏ।
ଆଚ୍ଛା।
ହୁଁ ଆପଣଙ୍କର
ମୋ ବାବା ବି ଜଣେ ଚାଷୀ। ସେ ଧାନ ଧାନ ଚାଷ ହୁଏ ଏବେ ଆମର ଧାନ ଚାଷ ଚାଲିଛି ଆଉ ପାଗ ଭଲ ତ ଦଉନଥିଲା ଦେଖିଥିବ କେମିତି ଖରା ହଉଥିଲା ଏତେ ଜୋସ୍ ରେ। ସେଥିପାଇଁ ଏ ବର୍ଷ କିଛି ଅଲ ଗାଁ ଜିନିଷ କିଛି ଲଗା ଲଗି ହେଇନି କେବଳ ଧାନ ଏବେ ବର୍ଷା ହେବା ପରେ ପରେ ଧିରେ ଧାନ ଲଗେଇଛନ୍ତି, ଆଉ ଆମର ନହେଲେ ମକା ଚାଷ ହୁଏ। ବାଇଗଣ ଚାଷ ହୁଏ କଖାରୁ ହୁଏ କଲରା ହୁଏ କୋଭିଡ ଟାଇମ୍ ରେ କୋବି ଚାଷ ଆଉ ଆଜ୍ଞା! ଆଉ
ଆଉ କଣ ଘର ଲୋକ କଥା ସବୁ ନସ୍ତ ଭଲ।
ହଁ, ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା! ଆଜ୍ଞା! କ କିଛି ତ ଆପଣ କୁହ ଆଜ୍ଞା
କହିଲି ଯଦି ଆପଣଙ୍କୁ କୁହାଯିବ କିଛି କରିବା ପାଇଁ ତାହେଲେ ଆପଣ କଣ କରିବେ?
ମାନେ କରିବୁ ମାନେ
ମାନେ ଆଗକୁ ନିଜ ଭବିଷ୍ୟତ ପାଇଁ ଆପଣ କଣ କରିବେ? ଯଦି କିଛି ବିଜନେସ୍ ଟାଇପ୍ ର।
ସେମିତି କିଛି ମୁଁ ଭାବିନି କି ଇଏ କରିବି ମାନେ ଇଏ ଲାଇଫରେ ମୁଁ ସେମିତି କିଛି ଲକ୍ଷ୍ୟ ବି ରଖିନି। କିଛି ଇଏ ନାହିଁ ଭାବ ତ ଅଧିକ ମାନେ ଇଏ ତ ଅଛି। ଭାବିବା ବି ତ ବହୁତ କିଛି କିଛି ତ ନାହିଁ। ତ ମୁଁ ସେମିତି ଭାବିନି କିଛି ବି ଲାଇଫ୍ ରେ ଯାହା ବିି ହେଲେ ମୁଁ ଯେମତି କିଛି ଛୋଟ ମୋଟ ଇଏ ବି ଚଳିବେ ଆଉ।
ଆଚ୍ଛା ଯଦି ଆପଣଙ୍କୁ କୁହାଯିବ କରିବା ପାଇଁ ଚାଷ କାମ କରିବା ପାଇଁ କୁହାଯିବ। ଆପଣ କରିବେ ନା କରିବେନି?
ଆଜ୍ଞା ଆଜ୍ଞା ଆମର ଇଏ ପୁରା ସେଇଟା ଆଉ ଚାଷ ଆମର ଆଉ।
ଆଛା ଆପଣଙ୍କୁ ଯଦି ଗୋଟେ ଚାକିରିୀ କରିବାକୁ କୁହା ହେେଲା ଏବଂ ଆଉ ଚାଷ କାମ କରିବାକୁ କୁଆହେଲା ତାହେଲେ ଆପଣ କଉଟାକୁ ଚା ଅଧିକ ଧ୍ୟାନ ଦେବେ?
ଅଧିକ ତ ଧ୍ୟାନ ତ ଯଦି ଚାକିରି ବି ହେଲେ ଅଧି ତ ଅଧିକ ଗୁରୁତ୍ୱ ଦିଅନ୍ତୁ ଚାକିରି ବି ହେଇଥିବ ଯଦି ଯେହେତୁ ଯୋଉଟା ଚାକିରି ହେଇଥିବ ତାକୁ ତାକୁ ତ ଯେହେତୁ ଯଦି ହବ ମାନ ତାକୁ ଟାଇମ ଦେଇକି ବି ଟାଇମ ଦେଲେ ବି ଯଦି ଏଇଟାକୁ ବି ଟାଇମ ଦେଲେ ଏଇଟା ବହୁତ ଭଲ। ଆକୁ ଯଦି ବହୁତ ଟାଇମ ଦବା କିନ୍ତୁ ତା-ତା ଭିତ ଯଦି ହେଇ ତା ସେଇଟା ଯଦି ନହେଲା ତା ଉପରେ ବି ଆମେ ଆକୁ ବି ଚାଷୀକୁ ବି ଦେଇକି ବହୁତ କିଛି ଭଲ ସେ ଏଇଟା ନହେଲେ ବି ଏଇଟା ବି ଆମେ କିଛି ଛୋଟ ମୋଟ କାମ କରିକି ବି ପରିବାର ଚଳିବ।
ହଁ ଏବେ କାଲ ରୋଜଗାର ଯୁଗରେ ତ ଚାଷ କାମ ବହୁତ ଆଗେଇ ଗଲାଣି ନା ଆଗରୁ ସେମିତି ଯୋଉ ଥିଲା ପାଣି ନିଜେ ନେଇକି କାଢିକି ପକାଅ। କି ମଞ୍ଜି ନିଜେ ଯ ଇଏ କର ଆଜିକାଲି ସବୁ ବହୁତ ଭଲ ହେଇଗଲାଣି। ତ ଚାଷ କଲେ ବି ବହୁତ ଭଲ ହବ ନା।
ଭଲ କିନ୍ତୁ ଏବେକା ଏବେକା ଇଏ ତ କଣ ହେଲାଣି ଚାଷକୁ ଆଉ ତ କେ ଇଏ କରୁନାହାନ୍ତି। ସମସ୍ତେ ବାହାରକୁ କରି
ଲୋକଙ୍କ ମନରେ ଗୋଟେ ଧାରଣା ରହିଗଲାଣି ନା ମାନେ ଚିନ୍ତାଧାରା ରହିଗଲାଣି କି ଚାଷ କାମ ଟା କରିବା ଗୋଟେ ଛୋଟ କାମ ଆଉ ଚାକିରି ଟା କଲେ ଭଲ ମତେ ଟିକେ ଅଧିକ ସମସ୍ତେ ସମ୍ମାନ ଦେବେ। ସେଥିପାଇଁ ଲୋକ ଟିକେ ଚାଷ କୁ ଚାଷ ଗୁଡିକେ ନିମ୍ନ ମାନର ଭାବୁଛନ୍ତି। ଆଉ କିନ୍ତୁ ଆଜିକାଲିର ଜେନେରେସନ ଯେତିକି କ୍ନୋଲୋଜି ଆଡ଼ଭାନ୍ସ ହେଲାଣି ସେଇିସାବୁ ଦେଖିବାକୁ ଗଲେ ଚାଷ କାମଟା ବହୁତ ଭଲ। ଗୋଟେ ବିଜନେସ୍ କଲେ କି ଗୋଟେ ଚାକିରି କଲେ ଗୋଟେ ଲୋକ ଯେତିକି କମେଇବ ଆଉ ଆଉ ବିଭିନ୍ନ ପ୍ରକାର ଜିନିଷ ଭଲାଣି ଆଜ୍ଞା।
ଆପଣ କଣ ଆପଣଙ୍କ ବାପା ଚାଷ କରୁଛନ୍ତି ଆପଣ ତାଙ୍କ ସହିତ କେବେ ଯାଇଛନ୍ତି। କହ ତ ବିଲକୁ ଯାଇଛନ୍ତି?
ହଁ ଆମର ଆମ ଘର ପାଖରେ ହିଁ ବିଲ। ଆମ ଘର କ ପାଖରେ ବିଲ ଆଉ ଆମ ଘର ପା ଆମ ଘରଟା ଓଡିଶାରେ ଆଉ
କୋଉଠି ଯେ ଘର ହଁ କେନ୍ଦର କହିବାକୁ ଚାହୁଁନାହିଁ ଚଳିବ କିଛି ନାହିଁ।
ଆଚ୍ଛା।
ଆଜ୍ଞା।
ଆମ ଘର ପାଖରେ ଯେହେତୁ ବିଲ ମୁଁ ଦେଖିଛି ବିଲରେ କେମିତି କାମ ହୁଏ କେମିତି କଣ
ଆଜ୍ଞା ଆଜ୍ଞା।
ଆଚ୍ଛା।
ଆଉ କୁଆଡେ କୁଆଡେ ବୁଲିବାକୁ ସବୁ ଯାଇଚନ୍ତି? କୋଉ ପ୍ଲେସ୍ ଟା କୋଉ ଇଏଟା ତମକୁ ଭଲ ଲାଗିଚି ବୋହୁତ୍, ଯାଇଥିବେ ଜଦୀ କି ଆଉ?
ବୁଲିବାକୁ ତ ଆମର ସଦାବେଳେ ସମସ୍ତେ ବୁଲିବାକୁ ଆମ ଘର ଲୋକ ଯାଆନ୍ତି। ଏ ପ୍ରତିବର୍ଷ ବୁଲିବାକୁ ଯାଆନ୍ତି। ଜାନୁୟାରୀ ମାସରେ ପ୍ରାୟ ସଦାବେଳେ ଯାଆ ଦେ ମୁଁ ଭାରତର ପ୍ରାୟ କହିବାକୁ ଗଲେ ଅଧାରୁ ଅଧିକ ଜାଗା ଦେଖି ଦେଖି ସାରିଛି। ଆଉ ମତେ ଗଲେ, ସବୁଠୁ ଅଧିକ ବନାରସ କୁ ପୁରୀ ଭଲ ଲାଗେ।
ଉଁ ହୁଁ। ଓ ସବୁଆଡେ ଯାଇଚନ୍ତି ତାହେଲେ, ବୁଲି ସାଇଲେଣି ସବୁଆଡେ? କହା ସହିତ ଘର ଫ୍ୟାମିଲି ଙ୍କ ଘର ଲୋକଙ୍କ ସହିତ ଯାଉନା, ଆ ବୁଲାବୁଲି ସାଙ୍ଗମାନଙ୍କ ସହିତ ଯାଉଥିବ?
ଘର ଲୋକଙ୍କ ସାଥିରେ ସଦାବେଳେ ଯାଏ।
ହୁଁ, ଆଜ୍ଞା ଆଜ୍ଞା। ଯା ହୋଉ ବୋହୁତ୍ ଭଲ।
ଆଜ୍ଞା।
ହୁଁ।
ଆପଣ କୁଆଡେ ବୁଲିବାକୁ ଯାଆନ୍ତି?
ମୁଁ ତ ପାଠ ଫାଠ ପଢୁଛି। ମୁଁ ସେଇ ପୁରୀ ସ ପ୍ରତିିବର୍ଷ ପୁରୀ ଯାଏ। ବୁଲିକି ମତେ ବୋହୁତ୍ ଭଲ ଲାଗେ। ଆଉ ଏ ପାଖ ଆଖ ଆମ ଆମ ଗାଁ ପାଖରେ, ଭଲ ଭଲ ମନ୍ଦିର ଅଛି। ଭଲ ଇଏ ଅଛି। ସେଇଠିକି ଯାଏ ବୁଲାବୁଲି, ଆମ ଘର ଛତିଆ।
ଆଛା।
ଜାଣିଛନ୍ତି ଛତ୍ୟାବଟ?
ହଁ ହଁ ମୁଁ ଜାଣିଛି।
ଆ ଛ ବଟ ଉପରକୁ ତ, ବୋହୁତ୍ ଭଲ ଲାଗେ ବି ବଟ ଉପରକୁ ଯାଇ, ଇ ବ ତ ଅଭଢାଟା ଖାଇବାକୁ ବି ବୋହୁତ୍ ଭଲ ଲାଗେ ଆମ ଏଠି। ମୁଁ ଅଭଢାଟା ଖାଏ ଆଉ ବଟ ଉପରକୁ ଯିବୁ ମୁ ତ ଅଭଡା ନ ଖାଇଲେ ଆଉ ଭଲ ଲାଗିବନିି ଇନି।
ଠାକୁରଙ୍କର କୁହନ୍ତି ହଣ୍ଡା ବ ଖଣ୍ଡା ବଢ଼ୁଚି? ସତରେ ସେଟା ବଢ଼େ? ନା ତା କଥା କଣ? ତା ମହାତ୍ମ୍ୟ କଣ?
ହୁଁ ଠିକ୍ ସେ ସେଟା ବି ଆମେ ବି ଜାଣିନୁ କିନ୍ତୁ ଏଇଟା ବି ଆମେ ବି ଶୁଣିଛୁ। ଯେହେତୁ ବା ଜେଜେମା ମାନେ କୁହନ୍ତି। ଜେଜେ କୁହନ୍ତି ବାପ ତାଙ୍କ ଇଏ ଆଖନ୍ତୁ ଆମେ ତ ଆମ ଇଏରେ ଆମେ ଜାଣିନୁ
ଆ ହୁ
କଅଁ ହେଇଥିବ ତା ଭିତରେ ଆଉ।
ଆଛା। ଆପଣ ଏବେ କଣ କରୁଚନ୍ତି?
ଏନା ପଢା ପଢି କରିଚନ୍ତି।
ଆଚ୍ଛା। ଆପଣଙ୍କର କଣ ଅନର୍ସ?
ଅନର୍ସ ପଲଟିକାଲ୍ ସାଇନ୍ସ। ପଢୁଚି, ସେ ଛତିଆ କଲେଜ୍ ରେ ପଢୁଚି।
ଆଚ୍ଛା।
ହୁଁ ଆମର ପଲେ ଯିଏ ପାଠ ପଢା ସେମତି ଚାଲିଚି। ଏନ୍ ସିସି ବି ନେଇଚି।
ଆଚ୍ଛା। ଏନ୍ ସିସି ଭଲ ଏନ୍ ସିସି। ଏନ୍ ସିସି, ଯୋଗୁ ଚାକିରିରେ ଟିକେ ଇଏ ମିଳୁଛି।
ହୁଁ ଯେ ନେଇଚି ଦେଖା- ଦେଖିବା ଲାଇଫ୍ ର ଦେଖିବା ଜୀବନର ଇଏଟା କୋଉ ଆଡକୁ ନଉଛି ପବନ ଟା ମତେ।
ହଁ।
ଆଉ। ଆଉ
ଏନ୍ସିସିରେ କ୍ୟାମ୍ପ ଯାଆନ୍ତି ଆପଣ?
ଆଜ୍ଞା ଆଜ୍ଞା। କାଲି ଗୋଟେ କ୍ୟାମ୍ପ ଅଛି, ଯିବାର ଅଛି କାଲି ଗୋଟେ କ୍ୟାମ୍ପ ଯିବାର ଅଛି।
ଆଚ୍ଛା।
କ୍ୟାମ୍ପରେ ଆଉ ଦୌଡ଼ା ଦୌଡ଼ି ହୁଏ।
ହୁଁ।
ଆଉ ଡ୍ରିଲ ମିଲ୍ କରାଯାଏ ଆଉ ସେଠି ପନିସମେଣ୍ଟ ବି ଆମେ ପାଉ ଭୁଲ୍ କଲେ ପନିସମେଣ୍ଟ ପାଇଚୁ ମାଡ଼ ବି ବହୁତ ଖାଇଚୁ ଆମ ଉପର ଭାଇମାନେ ଯେଥିଲେ ସିନିୟର କୁହନ୍ତି ମା ଆମକୁ ମାଡ଼ନ୍ତି ମାଡ଼ନ୍ତି ବାଡ଼ାନ୍ତି ବାଡ଼ାନ୍ତି ବହୁତ।
ଆଚ୍ଛା ରକ୍ତ ଆପଣ ରକ୍ତ କେବେ ଦାନ କରିଛନ୍ତି?
ଆଜ୍ଞା ସେ ତାର।
ଆଚ୍ଛା।
ଆଜ୍ଞା।
ରକ୍ତଦାନ କରିବା ଟ ବି ଗୋଟେ ଭଲ କାମ।
ଆଜ୍ଞା ଆଜ୍ଞା ଏନ୍ସିସି ରେ ତ ନିଆ ହୁଏ। ତ ଆମକୁ ତ ଦିଆକୁ ଆମ ଇଏ କ ଦିଆ ହୁଏ ଆମର। କଲେଜରେ ଆମ ଗ୍ରୁପ ର ଆସିଥାଏ ଯେ ଏଇ କଲେଜରୁ ଏତିକଟା ପିଲା ଆସିବେ ରକ୍ତ ଦେବା ପାଇଁ। ତ ଆପଣଙ୍କ ସହିତ କଥା ହେଇକି ତ ବହୁତ ଖୁସି ଲାଗୁଛି ବହୁତ ଖୁସି ବି ଲାଗିଲା।
ମତେ ବି ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଧନ୍ୟବାଦ।
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।